ହୁଁ।
ଆଜ୍ଞା କୁହନ୍ତୁ।
ଗୁନ୍ତୁ ଗୁଡ ଇଭିନିଂ। ହ୍ୟାଲୋ।
କଣ କୁହନ୍ତୁ?
ଗୁଡ଼ ଇଭିନିଂ ମ୍ୟାଡ଼ମ୍।
ଆଜ୍ଞା ଗୁଡ୍ ଇଭିନିଂ।
କେମିତି ଅଛନ୍ତି ଆପଣ?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଘରେ ତ ସବୁ ଭଲ ଅଛନ୍ତି। ଆପଣଙ୍କ ଘରେ ସବୁ କେମିତି ଅଛନ୍ତି।
ହଁ ଆମ ଘରେ ବି ସମସ୍ତେ ଠିକ ଠାକ୍ ଅଛନ୍ତି ଆଉ ଆଉ କଣ ଆପଣଙ୍କ ଆଡ ଖରା କେମିତି ହଉଛି।
ଆମ ଆଡେ ତ ଏବେ ବହୁତ ଜୋର ସେ ଖରା ହଉଛି।
ଓହୋ ଆମ ପଟେ ସେମ୍ ଆମପଟେ ବି ବହୁତ ଜୋରେ ଖରା ହଉଛି। ବର୍ଷା ଆଉ ବର୍ଷା ପାହା କେମିତି କଣ?
ହଁ ବର୍ଷା ତ ଲଗାତାର ତିନି ଚାରି ଦିନ ହବ ହଉଛି। ବର୍ଷା ହଉଚି।
ମାନେ ଆପଣଙ୍କ ସାହିଠୁ ବହୁତ ବଢିଆ ତାହେଲେ ବର୍ଷା ହଉଛି ଆମ୍ୱ ପଟେ ବର୍ଷାର ନା ନାଇଁ ଜାଣିଛନ୍ତି ତ ମାନେ ଆଜି ପବନ ଟିକେ ଏମିତି କଲା ନା ହେଲେ ମାଟି ଭିଜୁନି ବର୍ଷା ହେଇକି ଟିକେ ଟିକେ ବର୍ଷା ହେଲା ଯୋଉ ମାଟି ଭି ଜିନିଷ ଟା।
ଆଛା। ଆମ ଆଡ଼େ ତ ବର୍ଷ ତା ହେଉଛି ଆଉ।
ହଁ ହଁ ହେଲେ ଆପଣଙ୍କୁ ଖରା ଜଣା ପଡୁନଥିବ।
ନା ଖରା ଟା ଖରା ଟାଇମ ରେ ଜଣା ପଡଛି ନା ଇଭିନିଂାଟାଇମ ରୁ ବ
ହଁ ହଁ ହଁ। କୁହନ୍ତୁ ହେଲେ।
ଆଚ୍ଛା ଆପଣଙ୍କ ଆଡେ ରଜ କେମିତି ସେଲିବ୍ରେଟ କରାଯାଏ?
ମାନେ ଆମ ଆମ ସାଇଡ ହେଲା ପଶ୍ଚିମ ଓଡିଶା ତ ଆମପଟେ ନା ରଜ ସେଲିବ୍ରେଟ ହୁଏନି। ଆମ ପଟେ ଯେମିତି ମାନେ ନୂଆ ଖାଇ ଆମ ପଟେ ନୁଆ ଖାଇ ହୁଏ।
ଆଛା ନୂଆଖାଇ କେମିତି କଣ ପାଳନ କରାଯାଏ ଆପଣଙ୍କ ଏଡେ?
ଆମ ଆଡେ ନୂଆଖାଇ ବହୁତ ଧୁମଧାମ ରେ ପାଳନ କରାଯାଏ। ମାନେ ଅ ଯୋଉ ଘରେ ସମସ୍ତେ ମିଶିକି ମାନେ ଯେ ଯେମିତି ଯିଏ ଯେତେ ଦୂରରେ ଥିଲେ ବି ନା ସେ ନୂଆଖାଇ ଦିନରେ ଆସିବ ଆସିବି ସମସ୍ତେ। ମାନେ ସମସ୍ତେ ଏକଜୁଟ ହେଇକି ପୁରା ଫାମିଲି ମାନେ ପରିବାର ସାରା ଏକଜୁଟ ହେଇକି ପାଲନ କରନ୍ତି। ଯେମିତି ନୂଆ ଧାନ ନୂଆ ଚୁଡ଼ା ଯେତେ ନୂଆ ସବୁ ଜିନିଷ ଅଛି ନା ସେ ସବୁ ଜିନିଷକୁ ପୂଜା କରାଯାଏ।
ଆଛା ତାହେଲେ ତ ବହୁତ ଭଲ ହଉଥିବ।
ହଁ ଆମର ନୂଆଖାଇ ବହୁତ ବଢିଆ ହୁଏ ଆପଣଙ୍କ ପରେ ରଜ ସେମିତି ସେଲିବ୍ରେଟ ହୁଏ ନା
ହଁ ଆମ ଆଡେ ରଜ ବହୁତ ଧୁମଧାମ ରେ ସେଲିବ୍ରେଟ ହୁଏ। ସବୁ ଝିଅ ମାନେ ସାଙ୍ଗମାନେ ସବୁ ନୂଆ ଡ୍ରେସ୍ ପିନ୍ଧୁ ୟ ମାନେ ସମସ୍ତଙ୍କ ଘରକୁ ଯାଇକି ପିଠା ଖାଉ ରଜ ମହୋତ୍ସବ ବି ପାଳନ କରାଯା
ହୁଁ ଏବେ ତ ରଜା ସିଏ ଆପଣମାନଙ୍କ ପର୍ବ
ଆମର ପ୍ଲାନିଂ କରାହଥିଲା ମିଟିଂ ସବୁ ଚାଲିଛି ଆଜି ବି ମିଟିଂ ହଉଥିଲା ରଜ ସବୁ ସେଲିବ୍ରେଟ କରାହବ
ହେଲେ ମାନେ ଏମତି ଆମ ପଟେ ପଶ୍ଚିମ ଓଡିଶା ତ ଆପଣଙ୍କ ଆଡେ ଯେମିତି ତିନି ଦିନ ରଜ ହୁଏ ନା।
ଆଜ୍ଞା।
ତିନି ଦିନ ହୁଏ ତ ମୁଁ ଠିକ
ଆମ ଆଡେ ରଜ ଟା ମେନ୍ଲି ତିନି ଦିନ ହୁଏ କିନ୍ତୁ ରଜକୁ ପାଞ୍ଚ ଦିନ ହିଁ ପାଳନ କରାଯାଏ।
ଓହୋ ଆଛା ଆଛା ଆମପଟେ କେମିତି ହୁଏ ଆମ ଆଡେ ପଶ୍ଚିମ ଓଡିଶା ମାନେ ରଜ ପ୍ରତି ସେତେ ସେମିତି କିଏ ମାନେ କରନ୍ତିନି ତ ଆମ ଗଟେ ନୂଆଖାଇ ଯେମିତି ହୁଏ ନା ହଁ ନୂଆଖାଇ ଏମିତି ତିନି ଦିନ ହୁଏ। ସେମତି ରଜରେ ମା ଝିଅ ମାନ ଟିକେ ଟିକେ ଖୁସି ହବା ପାଇଁ ନା ଏମିତି ନର୍ମାଲି ଗୋଟେ ଦିନ କି ଦି ଦିନ ଏମିତି କରନ୍ତି ଝିଅ ଯାକ ମାନେ ସେ ଖେ ସେମିତି ବେଶୀ ବେଶୀ ତ ଇଏ ବେଶୀ ଯେମିତି ଖୁସ ରେ ଆପଣ ପାଳନ କରନ୍ତି ଆମ ଗୋଟେ ସେମିତି କିଛି ନାହିଁ ମାନେ ନର୍ମାଲ ହିସାବରେ କରାକୁ ଯାଏ ଯେମତି ଝିଅ ଯାକ ଦୋଲି ବାନ୍ଧିକି ଖାଲି ଝୁଲିବା କେମିତି ପିଠା ପଣା କଣ ଟିକେ କରିବା ସେତିକି ବାସ
ଆମ ଆଡେ ସେମତି ନୂଆଖାଇ ଟା ଅଳ୍ପରେ କରାହୁଏ। ଆପଣଙ୍କ ଆଡେ କଣ ସମସ୍ତେ ନୂଆ ଡ୍ରେସ୍ ପିନ୍ଧନ୍ତି ହେଲେ ଆମ ଆଡ଼େ ଏମିତି ନୂଆ ଡ୍ରେସ୍ ହୁଏନି ହେଲେ ବି ନୂଆ ଧାନ ନୂଆ ଚାଉଳ ହୁଏ ସେଇଥିରେ ନୂଆ ଚୁଡ଼ା ଖାଇକି
ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା। ଆମ ଆଡେ ନୂଆ ଆମ ଆଡେ ବି ସେମିତି ନୂଆ ଖାଇ ସାରିଲା ପରେ ଝୁଅ ନମସ୍କାର କରନ୍ତି ଆପଣଙ୍କ କୋଉ ସମୟରେ ନୂଆ ଖାଇ ହୁଏ ଯେମିତି ଆମର ଯେମିତି ଗଣେଶ ପୂଜା ସରିଲେ ତା ପରଦିନ ନୂଆ ଖାଇ ହୁଏ ଆପଣଙ୍କ ସେମିତି ହୁଏ।
ହଁ ଆମର ବି ସେମିତି ଆପଣଙ୍କ ଆଡେ ଯୋଉ ଦିନ ନୂଆ ଖାଏ ଆମର ବି
ହଁ ହଁ ହଁ ଆଜ୍ଞା। ଆଜ୍ଞା ଆଜ୍ଞା ହେଲେ ରଥଯାତ୍ରା କେମିତି କଣ ଦେଖିବାକୁ ଯିବେ
ହଁ ରଥଯାତ୍ରା ଆମର ତ ହୁଏ ବହୁତ ଭଲ ଆକାରରେ ଏ ରଥ ବାହୁଡା
ଆଜ୍ଞା ଆଜ୍ଞା।
ବାହୁଡା ହୁଏ ଗୁଣ୍ଡିଚା ହୁଏ ମାଉସୀ ସୀମା ମନ୍ଦିର କ ନିଅନ୍ତି ଦେବସ୍ନାନ ପୂର୍ଣ୍ଣିମା ବି ହୁଏ।
ଆପଣଙ୍କୁ କଣ କରିବାକୁ ଭଲ ଲାଗେ।
ମତେ ମତେ ଡ୍ରଇଂ କରିବାକୁ ଭଲ ଲାଗ
ଓ ବଢିଆ କଥା ହେଲେ ବଢ଼ିଆ ଜିନିଷ ଯାକୁ ଆପଣଙ୍କ ରଖିଛନ୍ତି। ଆଉ ପଢାପଢି କଣ? କଣ ପଢାପଢି କଣ ଯେମିତି ଚାଲିଛ?
ପଢାପଢି ଏବେ ବହୁତ ଭଲ ଚାଲିଛି ଏବେ ବି ମାନେ ଚାଲିଛି କଣ୍ଟିନ୍ୟୁ,
ହ କୋଉ ଶ୍ରେଣୀରେ ଅଛନ୍ତି।
ମୋର ପ୍ଲସ୍ ଥ୍ରି,
ବହୁତ ବଢିଆ କଥା ଭଲ ସେ ମନ ଦେଇକି ପାଠ ପଢନ୍ତୁ।
ଆଜ୍ଞା ଆପଣ? ପଢା ପଢି କେମତି କଣ,
ମୋର ପଢ଼ାପଢ଼ି ମୋର ବି ଏଡ଼୍ ସରିଛି ଆଉ ପ୍ଲସ୍ ଥ୍ରୀ ମାନେ ବି ଏଡ଼୍ ସରିଛି।
ଆ
କମ୍ପିଟେଟିଭ ଏଗଜ ଏଜାମ ପାଇଁ ପଢାପଢି ଚାଲିଛି ଆପଣଙ୍କର? ହେଲେ ଆପ ଆପଣ ତାର କ ଅନନର୍ସ,
ମୋର ଏଜୁକସନ୍ ଅନର୍ସ,
ଆଜ୍ଞା ମାନେ ଶିକ୍ଷା ବିଭାଗର ଆପଣ,
ଆଜ୍ଞା ପ୍ରାକ୍ଟିକାଲ ଅଛି ମତେ ଶିକ୍ଷା ଲାଇନରେ ଯିବାକୁ ଟିକେ ଭଲ ଲାଗେ ତ ପଢା
ଓ ହଁ ହଁ ହଁ, ବେଶ ବଢ଼ିଆ କଥା ଭଲ ସେେ ପାଠ ପଢ଼ା କରନ୍ତୁ ମାନେ ଆପଣଙ୍କଠ ଯେମିତି ଏବେ ଏଜୁକେସନ୍ ନସ ମାନେ ଆମ ଛୁଆମାନନଙ୍କୁ କେମିତି ପାଠ ପଢ଼ାଇବେ ମାନେ ଶିକ୍ଷକ କେମତି ତବେ ସେ ଟପିକ ବିଷୟରେ ପାଠ ପଢୁଥିବେ ନା ସେ ବିଷୟରେ ନେଇକି,
ହଁ ସେଇ ବିଷୟରେ ତ ଚାଲିଛି ଆଉ ୟା ପରେ ଟିଚର ହବା ପାଇଁ ଭାବୁଛି କଲେଜରେ ଲେକ୍ଚର ହେବି ଏଜୁକସନ ପିଜି କରିକି।
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବଢିଆ କଥା। ହାଁ ଶୁଣିକି ବହୁତ ଖୁସି ଲାଗିଲା।
ଧନ୍ୟବାଦ ଆପଣ ଏବେ କଣ ମାନେ ଆପଣଙ୍କୁ କଣ ଭଲ ଲାଗେ।
ମାନେ ମତେ, ତ ନର୍ମାଲ ସେମିତି କିଛି କରେନି ମାନେ ମତେ ପଢାପଢି ଏକା ଭଲ ଲାଗେ ମୁଁ ପଢାପଢି କରିଛି ଆଉ ଏବେ ଯୋଉ ଏକ୍ଜାମ ଯାକ ଚାଲିଛି ନା ଆମର,
ଆଜ୍ଞା
ହୁଁ ଆଉ କଣ କୁହନ୍ତୁ? ଆ ଏବେ କିଛି ନାହିଁ ଏମିତି, କାଲିକି ମୋର ପରୀକ୍ଷା ଅଛି କଣ କରିବି ଆଉ।
ଆଉ ଖାଇସାରିଲେଣି?
ନା ଖାଇନି ଏ ପର୍ଯ୍ୟନ୍ତ ଆପଣ ଖାଇସାରିଲେ,
ନା ନା ମୁଁ ବି ଖାଇନି ଏବେ। ଖାଇବି ଆଉ।
କଣ ରୋଷେଇ ହେଇଛି।
ଘରେ ଏମିତି ଭାତ ଇଏ।
ହଉ ହଉ
ଆପଣଙ୍କ ଆଡେ ରାତିରେ ଭାତ ଖାଆନ୍ତି ନା ରୁଟି ଖାଆନ୍ତି?
ରୁଟି ନା ରୁଟି ଖାଆନ୍ତି ନା ଭାତ ଖାନ୍ତି?
ସେ ବହୁତ ଭଲ ଆମ ଆଡେ କିନ୍ତୁ ରାତିରେ ରୁଟି ଖାଆନ୍ତି ସମସ୍ତେ
ହଁ ଆପଣଙ୍କ ଏରିଆରେ ମନ୍ଦିର କୋଉଟା ଅଛି ଫେମସ୍ ମନ୍ଦିର ଯୋଉଠ କିି ଦର୍ଶନୀୟ ସ୍ଥାନ ଯଉଠି ବୁଲାବୁଲି କରିବାକୁ ବହୁତ ଲୋକ ଯାଆନ୍ତି ସେମିତି କଣ ଜାଗା ଅଛି ଆପଣଙ୍କ ଏରିଆରେ?
ଆମ ଏରିଆରେ ତ ବହୁତ ଅଛି ଢେଙ୍କାନାଳ କପିଳାସ ମନ୍ଦିର
ଆଜ୍ଞା।।
ଯିବା ଆଉ ଢେଙ୍କାନାଲ ସାଇ ମନ୍ଦିର ଆଉ ୱାଟର ପାର୍କ ବି ବହୁତ ସାରା
ଓହୋ ବହୁତ ବଢିଆ କଥା ବହୁତ ଜାଗ- ଆମ ସାଇଟରେ ହରିଶଙ୍କର ଅଛି ନରସିଂହନାଥ ମନ୍ଦିର ଅଛି। କେବେ ଆସିଛନ୍ତି?
ମୁଁ ଏବେ ଆମର ପିକନିକ ଥିଲା ଫାମିଲି ପିକ୍ ଅନକ ତ ଆମେ ସବୁ ଯାଇଥିଲୁ ହରିଶଂଙ
ଆଜ୍ଞା ଆଜ୍ଞା ବହୁତ ବଢିଆ କଥା। ଓହୋ ମୁଁ ବି ଛୋଟ ବଳେ ଯାଇଥିଲି ଆଉ ବି ବଡ ହେଇକି ମୁଁ ଯାଇନି। କେବେ ମାତ୍ର ପାଖରେ ଅଛି ହେଲେ କେବେ ଯାଇନି ବହୁତ ଦିନ ହେଲା।।
ଆମେ ଯାଇଥିଲୁ ବହୁତ ଶାନ୍ତି ପରିବେଶ ବହୁତ ଭଲ ଲାଗିଲା।
ଭଲ ଲାଗିଲା ନା ହଁ ସେଠି ଯୋଉ ଗାଯୋଉ ଗେଇବା ଟା ଗୋଟେ ଅଛି ନାଇଁ ସେଠି ଗାଧୋଇଥିଲେ ଭଲ ଲାଗିଥାନ୍ତା ଯୋଉ ଏ ପଥର ଟାଇପ ର ଗୋଟେ ପାଣି ବହୁଥିବ।
ହଁଁ ସେଇଠି ଆମେ ଯୋଉ ଯାଇଥିଲୁ ଫ୍ୟାମିଲି ପିକନିକ ରେ ଅଧା ଲୋକ ସେଇଠିକି ଗଧେଇଲେ ହେଲେ ସେଠି ତ ଶୋ ଚାଳ ଥିଲା ଆମେ ସେଇଠି ଗାଧେଇଥିଲୁ।
ଜ୍ଞା।
ନୂଆ ପାଣି ନା ଦେହରେ ଯିବ ନ ଯିବ
ହଁ ହଁ ହଁ ଏଇଟା ଏଇଟା ଠିକ କଲେ ବହୁତ ବଢିଆ। ଯକ କାମ କଲେ। ହେଲେ ମାନେ ମାନେ ପରିବେଶ ଦେଖିକି ଯେମିତି ଜଙ୍ଗଲ ପାହାଡ଼ ପାଣି ସେଇଟା ଯାକ ବହୁତ ବଢ଼ିଆ ପରିବେଶ ଜାଗା। ମାନେ ଜଣେ ବୁଲିବାକୁ ଯିବାକୁ ହେଲେ ହଁ ନା ନାଇଁ?
ହଁ ସେଠି ଯୋଉ ମୁଁ ଶୁଣିଛି ବି ମାନେ ବୋଲବମ ଟାଇମ ରେ ବହୁତ ଭିଡ ହୁଏ।
ହଁ ବହୁତ ବହୁତ ବହୁତ ମାନେ ବହୁତ ଭିଡ ହୁଅନ୍ତି। ମାନେ ଆମ ସାଇଡ ରୁ ନାଇଁକ ଚାଲି ଚାଲି ଯାଆନ୍ତି। ହରେ ଶଙ୍କର ସେଠୁ ଚାଲିକି ପାଣି ଧରିକି ଆସନ୍ତି।
ଆମେ ଯୋଉ ଯାଇଥିଲୁ ନୂଆ ବର୍ଷ ଟାଇମ ରେ ସେତେବେଳେ ବି ବହୁତ ଭିଡ ହେଇଥିଲା ଟୁରିଷ୍ଟ ପ୍ଲେସ ନା। ହଁଉ ଭାଇ ଭଉଣୀ ଏତେ ଜଣ?
ଆମ ଘରେ ମୋର ମୁଁ ବଡ ଆମ ଘରେ ମୋ ଭାଇ ଅଛି ଛୋଟ ଅଛି। ସେ ତା ତାଙ୍କ ପ୍ଲସ୍ ଥ୍ରୀ ଚାଲିଛି। ମୋର ପ୍ଲସ୍ ଥ୍ରୀ ସରିକି ବିଏଡ଼୍ ସରିଛି ଆଉ ପିଚ କରିଥିଲି ତ ପିଚ ଅଧାରେ ଛାଡ଼ିଥିଲି ଭଲ ଲାଗିଲାନି। ମାନେ ମୋର କେମିଷ୍ଟ୍ରି ଅନର୍ସ ତ କଲେଜ ଯିବାକୁ ଆଉ ଇଚ୍ଛା ନାହିଁ। ତ ଭାବୁଛି ଦି ଟାନସ ରେ ମାନେ କୋଉଠି ଯଦି ହବ ମାନେ କରିଦେବି।
ହଁ ମୁଁ ତ ଏବେ ପ୍ଲସ୍ ଥ୍ରୀ ପରେ ପିଜି କରିବି।
ହଁ ବଢ଼ିଆ କଥା ବହୁତ ବଢ଼ିଆ ଭାବିଛନ୍ତି। ସେତିକି କରନ୍ତୁ। ଆପଣ ହେଲେ ଦଶ ହଉ ମ୍ୟାଡ଼ମ୍ ଏତିକି କଥା ହେଇଥିବାରୁ ଧନ୍ୟବାଦ।
ହଉ ଧନ୍ୟବାଦ ରଖୁଛି ଏବେ।
ଆଜ୍ଞା ମୁଁ ରଖୁଛି।
ଆଜ୍ଞା।